ହ୍ୟାଲୋ
ହ୍ୟାଲୋ ଆଜ୍ଞା
ଆଉ କଣ କରୁଛନ୍ତି ଆପଣ? ଆଜ୍ଞା କୁହନ୍ତୁ।
ନାଇଁ ଖା ପିଇବା ସବୁ ସିଲଣି ଖାବାପିଇ ସାରିକି ଟିକେ ବିଶ୍ରାମ ନଉଛ ଆ
ଏ ମୁଁ ବି ତ ସେଇ ହଁ ପଖାଳ ଖାଇ ଦେଇଛି ଆଜି। ପଖାଳ ଦୁଇଟା ଖାଇକି ଏଇଠି ତ ରେଷ୍ଟ ନେଉଛି ଟିକେ ଆଉ। ଭାବୁଥିଲି ଟିକେ ଅ କିଏ ଜଣ ମେ ପାର୍ଟନର ଆସିଲେ ମୁଁ ଟିକେ ପୁରାଣ ଶାସ୍ତ୍ର ବିଷ ସେଷରେ ଟିକିେ ଆଲୋଚନା କରିଦେଲେ ମନଟା ଫ୍ରି ହେଇଯିବ।
ଆଜ୍ଞା ଆଜ୍ଞା ପୁରାଣ ଶାସ୍ତ୍ର ମାନେ ପୁରାଣ ଶାସ୍ତ୍ର ତ ଆମର ତ ବହୁତ ଆପଣ କଣ?
ଏଇ ରାମ ପ୍ରଭୁ ରାମ ପ୍ରଭୁ ରାମଚନ୍ଦ୍ରଙ୍କ ନାମରେ କିଛି ଗାନ କରିଦେଲେ କିଚି ଟା
ଆଉ ନାଁ ବି ନେଇ ହେଲେ ବି ଆମର ପୁଣ୍ୟ ହବ। ନାଁ ନେଲେ ପୁନିଆ ହେବ ତାଙ୍କ ନାଁ ଧରିଲେ ବି ପୁନିଆ ହେବ। ଆଜ୍ଞା ଆଜ୍ଞା ନିହାତି ସମସ୍ତେ ପ୍ରତିଦିନ ଆ ହଁ
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। ଆପଣ ଟିକେ ସେଇ ରାମଙ୍କର ଆଜ୍ଞା କୁହନ୍ତୁ।
କୋଉ ବିଷୟ ପ୍ରତି ଆପଣଙ୍କ ଜାଣିବା ପାଇଁ ଇଚ୍ଛା?
ହଁ ମୋର ଟିକେ ସେଇ ରାମଚନ୍ଦ୍ର ପ୍ରଭୁ ରାମଚନ୍ଦ୍ର ତାଙ୍କର ବନବାସ ବିଷୟରେ ଟିକେ ଅବଗତି ହେବାର ଥିଲା।
ବନବାସ କିପରି ଯାଇଥିଲେ ରାମଚନ୍ଦ୍ର ତ ସେ ବିଷୟରେ କହୁଛନ୍
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ପ୍ରଥମେ ଯଦି ଆପଣଙ୍କୁ ପ୍ରଥମରୁ ନେବି ତାହେଲେ ଯେତେବେଳେ ଦଶରଧଙ୍କ ଚିହ୍ନଟ ଆଣିଲେ। ହେଉଛନ୍ତି କୌଶଲ୍ୟା ମହାରାଣୀ। ଦ୍ୱିତୀୟ ରାଣୀ ହେଉଛନ୍ତି କୈକେୟୀ ଏବଂ ତୃତୀୟ ରାଣୀ ହେଉଛନ୍ତି ସୁମିତ୍ରା। ତିନୋଟି ରାଣୀ ଥିଲେ। ତାଙ୍କର କୌଣସି ପୁତ୍ର ସନ୍ତାନ- ନ୍ତାନ ହଉନଥିଲା।
ଆଜ୍ଞା।
ତାଙ୍କର କୌଣସି ସନ୍ତାନ ନଥିବାରୁ ଦଶରଥଙ୍କ- ତ ସେଥିପାଇଁ ରାଜା ଦଶରଥ- ହୁଁ ଗୋଟେ ଯଜ୍ଞ କରିଥିଲେ ଅସ୍ତମଧ୍ୟ ଯଜ୍ଞ କରିଥିଲେ। ଥିଲେ ସେ ଯଜ୍ଞରେ ଯେଉଁ ଚରୁ ଅନ୍ନ ମିଳିଥିଲା ସେ ଚରୁ ଅନ୍ନକୁ ମାତା କୌଶଲ୍ୟା ଏବଂ ମାତା କୈକେଇଙ୍କୁ ଖାଇବାକୁ ଦେଇଥିଲେ ଯେହେତୁ ମାତା କୌଶଲ୍ୟା ମାତା କୈଇ କିଏ ଦେଖିଥିଲେ ଯେ ସୁମିତ୍ରାଙ୍କ ପାଇଁ କୌଣସି ଚରୁଅନ୍ନ ନଥିଲା ସେଥିପାଇଁ ମାତା କୌଶଲ୍ୟା ନିଜ ଭାଗରୁ ମାତା କୈକେୟୀ ନିଜ ଭାଗରୁ କିଛି କିଛି ଚରୁଅନ୍ନ ସୁମିତ୍ରାଙ୍କୁ ଦେଇଥିଲେ ଆଉ ସୁମିତ୍ରା ସେ ଚରୁଅନ୍ନ ଦୁହିଁ ଚାରୁ ଅନ୍ନ ଖାଇଥିଲେ ସେଥିପାଇଁ ମାତା କୌଶଲ୍ୟାଙ୍କ ଗର୍ଭରୁ ପ୍ରଭୁ ଶ୍ରୀରାମ ମାତା କୈତିକେୟୀଙ୍କ ଗର୍ଭରୁ ମ ଭରତ ଏବଂ ଅ କୌଶଲ୍ୟାଙ୍କ ଠାରୁ ପାଇଥିବା ଚରୁଅନ୍ନ ରୁ ସୁମିତ୍ରାଙ୍କର ଲ ଲକ୍ଷ୍ମଣ କୈକେୟୀଙ୍କ ଠାରୁ ପାଇଥିବା କୈକେୟୀ ଚରୁ ଅନ୍ନରେ ଅ ଶୁମିତ୍ରାଙ୍କର ଶତ୍ରୁଘ୍ନ ପୁତ୍ର ଜନ୍ମ ହେଇ କିନ୍ତୁ ତା ଆଗକୁ ଯଦି ପଛକୁ ଯଦି ମୁଁ ଆଉ ଟିକେ ଫେରିବିି ଆପଣଙ୍କୁ ଜଣେଇବାକୁ ଚାହିଁବି ଯେ ଶ୍ରବଣ କୁମାର ନାମରେ ଜଣେ ପିତୃ ମାତୃ ଉ ଭକ୍ତ ପୁତ୍ର ଥିଲେ ଯିଏକି ତାଙ୍କ ବା ବାପା ମାଆଙ୍କୁ ବହୁତ ଭଲ ପାଉଥିଲେ ଆଉ ତାଙ୍କ ବାପା ମାଆଙ୍କୁ ସେ ଭା ଭାର ଆକାରରେ ବୋହି ତୀର୍ଥ ଭ୍ରମଣ କରଉଥିଲେ କିନ୍ତୁ ସେ ଯୁଆଡେ ବି ଯାଉଥିଲେ ତାଙ୍କ ବାପ ମାଙ୍କୁ ଭାର କାନ୍ଧ କରିକି ନେଉଥିଲେ ସେ ଯେତେବେଳେ ଯେତେବେଳେ ଏ ଉ ତାଙ୍କ ବାପା ମା ଏମିତି ଶ୍ରବଣ କୁମାର ତାଙ୍କ ବାପା ମାଙ୍କୁ ନେଇକି ବାଟରେ ଯାଉଥିବା ସମୟରେ ତାଙ୍କୁ ଶୋଷ କଲା। ତାଙ୍କ ବାପା ମାଆଙ୍କୁ ତ ସିଏ ତାଙ୍କ ବାପା ମାଙ୍କ ପାଇଁ ପାଖ ଆଉ ଥିବା ଗୋଟିଏ ନଈରୁ କିଛି ପାଣି ଆଣିବା ପାଇଁ ଗଲେ। ବାପା ମାଙ୍କୁ ଗୋଟେ ଜାଗାରେ ବସେଇ ଦେଲେ ଏବଂ ସେ କିଛି ଦୂର ତାଙ୍କର ପାଣି ଆଣିବା ପାଇଁ ଗଲେ ତାଙ୍କର ଲୋଟ ନେଇ ତ ସେ ସେଇ ଦି ଯେତେବେଳେ ଅ ପାଣି ଆଣୁଛନ୍ତି ରାଜା ଦଶରଥ ଯେହେତୁ ସେ ଜଣେ ଅଯୋଧ୍ୟାର ରାଜା ତ ତାଙ୍କର ବେଳେବେଳେ ଇଚ୍ଛା ହେଲେ ସ ଶିକାର ଭ୍ରମଣରେ ଯାଆ ଯାନ୍ତି ରାଜା ଦଶରଥ ପାଣିର ଶବ୍ଦ ଶୁଣିବାକୁ ପାଇଥିଲେ। ଆଉ ଯେତେବେଳେ ସେ ଟିକେ ଜଙ୍ଗଲରେ ଯୋଉ ଗଛ ଅଛି ସେ ଗଛ ଫାଙ୍କ ରେ ଟିକେ ଦେଖନ୍ତି। ସେଇ ସମୟରେ ସେ ଦେଖିବାକୁ ପାଇଲେ ଯେ କେହି ଜଣେ ପାଣି ପିଉଛି ତ ସେ ତା ତାଙ୍କର ଭ୍ରମ ସୃଷ୍ଟି ହେଲା ଯୋଉ ନଈକିନା ଶ୍ରବଣ କୁମାର ଯେତେବେଳେ ପାଣି ଆଣୁଥିଲେ ତାଙ୍କର ଭ୍ରମ ସୃଷ୍ଟି ହେଲା ଯେ ସାମ୍ନାରେ ଆଉ ସେ ପାଣି ପିଇବାକୁ ବୋଧହୁଏ ଆସିଛି ତ ଠିକ ସେଇ ସମୟରେ ହରିଣ ଶି ଶିକାର କରିବା ପାଇଁ ରାଜା ଦଶରଥ ଗୋଟେ ସର ପିନ୍ଧିଥିଲେ ଆଉ ସେ ସେ ସର ଠିକ୍ ଯାଇକି ଅ ଶ୍ରବଣ କୁମାରଙ୍କ ଛାତିରେ ବାଜିଥିଲା ଆଉ ସେଇଠାରେ ହିଁ ଟଳି ପଡିଥିଲେ ଯେତେବେଳେ ଶବ୍ଦ ସେତେବେଳେ ଚିତ୍କାର କଲେ ସର ବାଜିବାଠୁ ଦଶରଥ ସେତେବେଳେ ବୁଝିପାରିଲେ ଯେ ତାଙ୍କ ସ ସରଟି ଭୁଲ ଜାଗାରେ ବାଜି ଯାଇଛି ତ ସେ ସାଙ୍ଗେ ସାଙ୍ଗେ ଦୌଡ଼ିକି ସେ ସେଠାକୁ ଗଲେ ଏବଂ ଦେଖିଲା ବେଳକୁ ଶ୍ରବଣ କୁମାର ନାମରେ ଜଣେ ଯୁବକ ସେଠାରେ ପଡ଼ିଛନ୍ତି। ସେ ତାଙ୍କୁ ଉଠାଇଲେ ଏବଂ ତାଙ୍କୁ ତାଙ୍କର ଆ ଶେଷ ଇଛା ମାନେ ସେତେବେଳେ ଅ ଯେହେତୁ ଶ୍ରବଣ କୁମାର ଦେ ସର ବାଜିଥିଲା ସେ ପୁରା ମୃତ୍ୟୁ ଶଯ୍ୟାରେ ପୁରା ଥିଲେ ତ ଦଶରଥଙ୍କୁ ସେ କହିଲେ ମୁଁ ମୋ ପିତାମାତାଙ୍କ ପାଇଁ ପାଣି ନେବାକୁ ଆସିଥିଲି ଏଠାରେ ଆପଣ ମୋତେ ରବଧ ଗଲେ ଏବେ ମୋ ପିତାମାତା ସୁଶିଲ ଅଛନ୍ତି ଆପଣ ଦୟାକରି ଯାଆନ୍ତୁ। ତାଙ୍କୁ ଟିକେ ପାଣି ଦେଇଦେବେ। ତ ଏହି ସମୟରେ ମାତା ଏହି ସମୟରେ ମହାରାଜ ଦଶରଥ ପାଣି ଲୋଟା ନେଇକି ତାଙ୍କ ପାଖକୁ ଯାଇଥିଲେ କିନ୍ତୁ। ସେ ଜାଣି ପାରିଥିଲେ ଯେ ସେ ତାଙ୍କ ପୁଅ ନୁହଁନ୍ତି ଏବଂ ତାଙ୍କ ପୁଅ ବିଷୟରେ ସବୁ ପଚାରି ବୁଝିଥିଲେ। ରାଜା ଦଶରଥ ସବୁ ବୃତ୍ତାନ୍ତ କହିଥିଲେ ସେ ସବୁ ଶୁଣି। ମା ଆଉ ବାପା। ଶ୍ରବଣ କୁମାରଙ୍କର ଉଭୟ କାନ୍ଦିଥିଲେ ଏବଂ କାନ୍ଦିକି ଦଶରଥଙ୍କୁ ଅଭିଶାପ ଦେଇଥିଲେ ଆମେ ଯେମିତି ଯେ ଆମ ପୁଅ ବିନେ ଛଟପଟ ହଉଛୁ ସେମିତି ଆପଣ ବି ଆପଣଙ୍କ ପୁଅ ମୁନେ ଛପଟ ହେବେ ଏହି ଅଭିସାପ ଟା ଦଶରଥ କୁ ରାମଚନ୍ଦ୍ର ବନବାସ ଯିବା ସମୟରେ ପଡ଼ିଥିଲା।
ଆଚ୍ଛା ସେଇ ଯୋଉ କୈକେଇ, କୌଶଲ୍ୟା, ସୁମିତ୍ରା
ଆଜ୍ଞା।
ଆଚ୍ଛା ସେଇ ବନବାସ ତ ରାମଚନ୍ଦ୍ର ପୁଣି ଗ ଗଲେ ନା ନାହିଁ କଲେ ନି।
କାଇଁ ରାମଚନ୍ଦ୍ର ଗଲେ ବନବାସ ନା କାହିଁକି ନା ହଁ ଯେହେତୁ ରାଜା ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେ ଯେତେବେଳେ ରାଜ ଦଶରଥ ବୃଦ୍ଧା ଅବସ୍ଥା ହେଇଗଲା ଯେତେବେଳେ ସେ ରାଜ କାର୍ଯ୍ୟ ସମ୍ପାଦନ କରିପାରିଲେ ନାହିଁ ଠିକ ସେରେ। ସେହି ସମୟରେ ସେ ତାଙ୍କୁ ମନକୁ କଥା ଆସିଲା ସେ ମନ୍ତ୍ରୀ ସୁମନ୍ତଙ୍କୁ ମଧ୍ୟ ଜଣେଇଲେ ଆଉ ରାଜଶ୍ରୀ ବ ଯିଏ ତାଙ୍କର ଅଛନ୍ତି ମହର୍ଷି ତାଙ୍କୁ ମଧ୍ୟ ଜଣାଇଲେ କୁଳଗୁରୁ ବଶିଷ୍ଠ। ଆଜ୍ଞା କୁଳଗୁରୁ ବଶିଷ୍ଠଙ୍କୁ ବି ଜଣେଇଲେ ତ ବଶିଷ୍ଠ ତାଙ୍କୁ ଗୋଟେ ଉପଦେଶ ଦେଲେ ଯେ ଆପଣ ଏବେ ବୃଦ୍ଧା ଅବସ୍ଥାରେ ଆନିତ ଏବେ ରାମଚନ୍ଦ୍ର ମନ୍ଦିର ଯୁବା ଅବସ୍ତା ଅବସ୍ତାର ଅଛନ୍ତି ଆପଣ ଚାହିଁଲେ ରାମଚନ୍ଦ୍ରଙ୍କୁ ରାଜ ସିଂ ଆସନରେ ବସେଇ ପାରିବେ ଦେଇପାରିବେ। ଏକଥା ଦଶରଥ ମନକୁ ଆସିଥିଲା ଆଉ ଦଶରଥ ତାର ସମସ୍ତ ବ୍ୟବସ୍ଥା କରିବା ପାଇଁ ମହର୍ଷି ଏବଂ ମନ୍ତ୍ରୀଙ୍କୁ ଜଣେଇଥିଲେ ମହର୍ଷି ମନ୍ତ୍ରୀ ସମସ୍ତେ ବ୍ୟବସ୍ଥା କରୁଥିବା ସମୟରେ ମନ୍ଥରା ବୋଲି କୈକେଇଙ୍କର ଦାସୀ ଏକତା ସବୁ ଶୁଣିକି କୈକେଇଙ୍କ ଆଗରେ କିଛି କଥା ମିଶାଇ କଥା କହିଥିଲେ ଯାହାଫଳରେ କୈକେଇ କ୍ରୋଧିତ ହୋଇଥିଲେ ଆଉ ସେ ତାଙ୍କର ସମସ୍ତ ହିତାହିତ ଜ୍ଞାନ ହରେଇ ବସିଥିଲେ ବୁଝିବା ଶକ୍ତି ହରେଇ ବସିଥିଲେ କାହିଁକିନା ମନ୍ଥର ଯିଏ ତାଙ୍କ ମୁଣ୍ଡକୁ ଖରାପ କରିଦେଇଥିଲେ କଥା ଅନ୍ୟ ଆଡୁ କଥା ସବୁ କହିକି। ଏବଂ କହିକି ରାଗରେ ଦଶରଥ ପାଖକୁ ଯାଇକି ଦଶରଥଙ୍କୁ ସତ୍ୟ ଯୋଉ କରିଥିଲେ ସେ ସତ୍ୟ ପାଇଁ ଦେଇକି ବର ମାଗିଥିଲେ। ପ୍ରଥମ ପରେ ରାମଚନ୍ଦ୍ର ବନବାସ। ପ୍ରଥମ ପରେ ଭରତ ରାଜା ହେବେ ଦ୍ୱିତୀୟ ପରେ ରାମଚ ନ୍ଦ ବନବାସ ଯିବେ।
ଆଜ୍ଞା। ଆଚ୍ଛା ସେ ବନବାସରେ କଣ ରାମଚନ୍ଦ୍ର ଏକା ଯାଇଥିଲେ?
ନାଇଁ ବନବାସ ରେ ମାତା ସୀତା ଆଉ ଲକ୍ଷ୍ମଣକୁ ନେଇକି ରାମଚନ୍ଦ୍ର ବନବାସ ଯାଇ ଥିଲେ ଏକୁଟିଆ।
ଆଚ୍ଛା ଲକ୍ଷ୍ମଣ କଣ ପାଇଁ ତାଙ୍କ ସାଙ୍ଗରେ ଗଲେ?
ଚଉଦ ବନବାସ ପାଇଁ ମାଗିଥିଲେ ସେଥିରେ କୌଣ ସି ଶିବମାତା ସୀତା କିମ୍ବା ଲକ୍ଷ୍ମଣଙ୍କ ପାଇଁ କୌଣସି ଅଭିଶାପ ମାଗି ଦେଇନଥିଲେ ବା କେବଳ ରାମଚନ୍ଦ୍ରଙ୍କୁ ଅଭିସାପ ମିଳିଥିଲା। ସେଥିପାଇଁ କିନ୍ତୁ ଲକ୍ଷ୍ମଣ ଯେହେତୁ ରାମଙ୍କର ଅନୁଗାମୀ ସେଥିପାଇଁ ସେ ରାମଚନ୍ଦ୍ରଙ୍କ ସହିତ ଯାଇଥିଲେ ଏବଂ ଯେହେତୁ ମାତା ସୀତ ତାଙ୍କ ଧର୍ମପତ୍ନୀ ସେ ତାଙ୍କର ସ୍ୱାମୀଙ୍କ ପାଇଁ ଧର୍ମ ଲିଭିବା ପାଇଁ ବନକୁ ଯାଇଥିଲେ।
ଆଚ୍ଛା ବନକୁ ଗଲେ ବ ବନ ଭିତରେ ତ ଘନ ଜଙ୍ଗଲ ଭିତରେ ବଣକ ଲଟାବୁଦା ହିଂସ୍ର ଜନ୍ତୁ। ଥିବେ। ମା ମାତା କୌଶଲ୍ୟା ବି ତ ବାରଣ କରୁଥିବେ ନା।
ଆଜ୍ଞା ମାତା ମାତା କେବେ ଚାହିଁବେ ତାଙ୍କ ପୁତ୍ର ବନବାସ ଯାଆନ୍ତୁ। ସେଥିପାଇଁ ମାତା କୌଶଲବ ରାମଚନ୍ଦ୍ର ଯେହେତୁ ପ୍ରଥମତ ପ୍ରଜାନରଞ୍ଜନ ରାଜା ଥିଲେ ଦ୍ଵିତୀୟତ ସେ ଜଣେ ପିତୃଭକ୍ତ ପୁତ୍ର ଥିଲେ ତ ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ ଆଉ ପିତା ସତ୍ୟ ଯେହେତୁ ତାଙ୍କ ବାପା କୈକିଙ୍କ ପାଖରେ ଆଉ ପ୍ରଥମରୁ ହିଁ ସତ୍ୟ କରି ଥିଲେ ସେଥିପାଇଁ ରାମଚନ୍ଦ୍ର ସେ ସତ୍ୟକୁ ମାନିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ବା ବାଧ୍ୟ ଥିଲେ। କିନ୍ତୁ ଏଥିରେ ଦଶରଥ ମଧ୍ୟ ତାଙ୍କୁ ସେ ସତ୍ୟକୁ ନ ମାନିବା ପାଇଁ ବହୁବାର ଅନୁରୋଧ ବି କରିଥିଲେ। କିନ୍ତୁ ସେ ତାହା ଶୁଣି ନଥିଲେ।
ଆଛା ତାଙ୍କରତ ଆହୁରି ବି ଦୁଇ ଭାଇ ଥିଲେ ନା।
ହଁ ତାଙ୍କର ଆଉ ଦୁଇ ଜଣ ଭାଇ ତାଙ୍କ ମାମୁଁ ଘରେ ଥିଲେ ଲକ୍ଷ୍ମଣ କେବଳ ତାଙ୍କ ସଙ୍ଗୀତ ଥିଲେ ସେଥିପାଇଁ ସେ ତାଙ୍କ ସହିତ ବଣକୁଜିବାକୁ ବାହାରିଥିଲେ ଆଉ ଦୁଇ ଭାଇ ଭରତ ଶତ୍ରୁଘ୍ନ କୈକେଇଙ୍କ ପୁତ୍ରଜୀ ଭରତ କୈକିଙ୍କ ବାପଘରେ ବା ଭରତ ନିଜେ ତାଙ୍କ ମାମୁଁ ଘରେ ହିଁ ଥିଲେ।
ସିଏ ତ ଜାଣିପାରିଥିବେ।